ହ୍ୟାଲୋ ଆଜ୍ଞା ନମସ୍କାର। ଜ ଜୟ ଜଗନ୍ନାଥ ରାଧେ-ରାଧେ। ଭଲ ଅଛି।
ସବୁବେଳେ ଏମିତି ଭଲରେ ରୁହନ୍ତୁ
ଆଜ୍ଞା ଆପଣ କେମତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି ଭଗବାନଙ୍କ ଦୟାରୁ।
ଆପଣଙ୍କ ପରିବାର ସମସ୍ତେ ଭଲ ଅଛନ୍ତି ନା?
ହଁ-ହଁ ସମସ୍ତେ ବହୁତ ଭଲରେ ଅଛନ୍ତି ଆପଣଙ୍କ ପରିବାରରେ ସବୁ ସବୁ କେମିତି ଅଛନ୍ତି?
ଭଲ। ଆଉ ଖିଆ ପିଆ ସାରିଲାଣି?
ହଁ ସକାଳୁ ଆମ ଓଡ଼ିଆ ଘରର ପ୍ରସିଦ୍ଧ ଖାଦ୍ୟ ଯୋଉଟା କୁହନ୍ତି ସ୍ୱତନ୍ତ୍ର ପଖାଳ ଭାତ
ପଖାଳ ପଖାଳ ଖାଇଲେ ଭଲ ପେଟ ଥଣ୍ଡା ମନ ଫ୍ରେସ୍ ଲାଗିବ।
ମୁଁ ଏତିନି ଅଛି।
ଆଜ୍ଞା।
ଆଉ-ଆଉ ଆପଣ କଣ ଖାଇଛନ୍ତି ସକାଳୁ?
ଏ ଦୋକାନ ସାମ୍ନାରେ ଥିଲା ଜଳିଖିଆ ସେଠି ଖାଇଦେଇଛି ତ।
ଜଳଖିଆରେ କଣ ଖାଇଛନ୍ତି?
ଜଳଖିଆ ରେ ଥିଲା ଆମର ଇଟିଲି ମୁଁ ବରା ଫରା ସେ ତେଲ ଜିନିଷ ଏତେ ଖାଏନି। ଇଟଲି ଖାଇ ଦେଇଥିଲି। ତେଲ ଜିନିଷଟା ଖାଇଲେ ମୋର ମୁଣ୍ଡ ବୁଲାଏ। ମୁଁ ବରା ଯଦି ଦିଟା ଖାଇଦେବି ହଁ ଖାଇଦେବି ଦିଟାରୁ ଅଧିକ ତିନଟା ଖାଇଦେଲା ମାନେ ମୁଣ୍ଡ ବୁଲେଇବ
ଆଚ୍ଛା ବହୁତ ଭଲ କଥା।
ଆଜ୍ଞା।
ଆଉ କଣ?
ଆଉ ଏଇନା କେମିତି କଣ ଆ ତମର କୋଉଠି ବୁଲାବୁଲି ଅଛି ନା ନାଇଁ?
ନା ନା ଖରା ହଉଛି କୁଆଡେ ଯିବା ଯିବି ନାଇଁ ଘରେ ବହୁତ କାମ ଅଛି। ତ ଘର କାମ ସବୁ ସାରିବା ପାଇଁ ପଡିବ।
ଆଉ କଣ ନାନା ଭାଇ ପଳେଇଲାଣି ଡିଉଟି କି?
ହଁ ସିଏ ପଳେଇଲେଣି ହଁ-ହଁ-ହଁ-ହଁ।
ଆଜ୍ଞା।
ଦଶଟା ବାଜିବ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ହେଲଣି ଆଉ କଣ ହୁଁ। ଆଉ କଣ ସବୁ କୁହ ଆଉ ଆଜି କି ଖାଦ୍ୟ
ଏବେ ଯୋଉ ରଥଯାତ୍ରା ଆସୁଛି, ଆପଣ ଯିବେ କି ପୁରୀ?
ନା, ମୁଁ ତ ରଥଯାତ୍ରା ଦିନ ଯାଏନି। ରଥଯାତ୍ରା ପରେ ମାଉସୀ ହଁ, ମନ୍ଦିରରେ ଯେତେବେଳେ ଭଗବାନ ଥାଆନ୍ତି, ମୁଁ ସେତେବେଳକୁ ଯାଇକି ଟିକେ ଦର୍ଶନ କରିକି ଆସେ। ସେ ଭିଡ଼ରେ ମୋ ଯିବାଟା ସମ୍ଭବ ନୁହେଁ।
ହୁଁ, ହୁଁ। ଭିଡରେ ତ ଆମର ତ ସାଙ୍ଗ ପିଲା ଯାଇଥିଲେ ଆର ବର୍ଷ। ସେ ପଡିି ପୁଡାକି ଖଣ୍ଡିଆ ଖାଣ୍ଡିଆ ହେଇକି ଆସିଲେ। ପେଲା ଠେଲା ସେ ହବ କି?
ହୁଁ। ନିହାତି ନିହାତି।
ଆ- ଆପଣ ଏଇ ଯୋଉ ପୁରୀ ପାଖରେ ଯୋଉ ହେଇଛି ୱାଣ୍ଡର୍ଲା କେବେ ଦେଖିଛନ୍ତି ଯାଇଛନ୍ତି ନା?
ୱାଣ୍ଡର୍ ୱାର୍ଲଡ୍ ହଁ ଯାଇଛି। ମତେ ବହୁତ ଭଲ ଲାଗେ। ମୁଁ ତିନିଥର ବା ଯାଇଛି।
ଆଜ୍ଞା।
ହୁଁ।
ଆମର ସେଇ ଯୋଉ କୋ-କୋଣାର୍କ
ହୁଁ। କୋଣାର୍କ ବି ଯାଇଛି। ମତେ କୋଣାର୍କ ଚଳିବ ଫଟୋ ଫଟୋ ଉଠେଇିବା ପାଇଁ କୋଣାର୍କ ଭଲ।
ଆଜ୍ଞା।
ହୁଁ।
ଆଉ ଏବେ କୁଆଡେ ବୁଲାବୁଲି ପ୍ଲାାନିଂ ଅଛି
ନା ଏବେ ଯାଇଥିଲି, ମଝିରେ ଯାଇଥିଲି। ଏଇ ଏବେ ଯାଇଥିଲି, ଗଲା ରବିବାରରେ ବୋଧେ ଯାଇଥିଲି। ଛତିଆ ଯାଇଥିଲି ବୁଲି ବାଲିକି ଆଇଥିଲି। ଆଉ ଏଇନା ପରେ ଯିବା ଯିବି ନାହିଁ। ଏଇନା ଝିଅର ପାଠ ପଢା ଆରମ୍ଭ ଆଉ ଏଇନା କୁଆଡେ ଯିବା ଯିବି ନାହିଁ।
ଆଉ ନା ବୁଲାବୁଲି ପ୍ଲାନିଂ ଏବେ କିଛି ନାହିଁ। ଏଇ ରଜରେ ଆପଣ ଯୋଉ କିଛିଟା ସ୍ପେଶାଲ କିଛି ହେଇଛି।
ଉଁ-ନା ରଜରେ ତ ନଥିଲି। ମୁଁ ପୁରୀ ଯାଇଥିଲି ରଜ ରେ ଆସିଲି। ମଝିର ରଜ ଦିନ ଆ ସନ୍ଧ୍ୟା ବେଳକୁ ଯାଇକି ଆସିକି ଘରେ ପହଞ୍ଚିଲି। ତାପରେ ଲାଷ୍ଟ ରଜ ଦିନ ଆମର ସବୁ ପିଠା ପଣା ପୋଡ ପିଠା ହେଲା। ଇ ଇଟିଲିି, ଚକୁଳି, କାକେରା ସବୁ ପିଠା ପିଠି କରି ଖାଇ ପିଇ ଦୋଳି ଫୋଳି ଖେଳିକି ବହୁତ ଭଲସେ ପାଳନ କଲୁ ଆଉ ଆଉ ରଜରେ ତମ ହେଲୋ। ହେଲୋ, ହେଲୋ। ହାଲୋ। ହାଲୋ।
ଆଜ୍ଞା।
ହ୍ୟାଲୋ ହଁ ମୁଁ କହିଲି ହଁ ନେଟୱାର୍କ ପାଉନି କି?
ହଁ ନେଟୱାର୍କ ଇସୁ ଟିକେ ଆସିଲା ତ ସେଥିପାଇଁ।
ଆଚ୍ଛା ମୁଁ କହିଲି ରଜରେ ନୂଆ ଡ୍ରେସ ହେଇଥିଲା କି ନାଇଁ?
ଆଜ୍ଞା ତିନି ଦିନ ତିନି ହଳ ଆଣିଥିଲି ଆଜ୍ଞା।
ବାପାଙ୍କର ଗୋଟେ ବୋଲି ପୁଅ ବୋଧେ ଜଣା ପଡୁଛି।
ଆଜ୍ଞା ଆଜ୍ଞା।
ହ୍ୟାଲୋ।
ଆଜ୍ଞା।
ହୁଁ ଆଉ।
ସେ ତ ମୋବାଇଲ ନେଟୱାର୍କରେ ଦେଇଥିଲି ଏବେ ନେଟାର୍କ ନୂହଁ ସେତେବେଳେ ମୋବାଇଲ ନେଟାର୍କ ଚଲାଉଥିଲି ଏବେ ୱାଇଫାଇରେ ଚଲଉଛି ଠିକ୍ ଅଛି।
ଆଚ୍ଛା।
ଆଜ୍ଞା ଏବେ ୱାଇଫାଇରେ ଚଲେଇି ସେ ଠିକଠାକ୍ ଚାଲିବ। ଆମର ଏଠି ନେଟୱାର୍କ ଜିଓଟା ଠିକ ଆସୁନି ନା। ସେଥିପାଇଁ ଏୟାରଟେଲର ଏୟାରପ୍ୟାର୍ ଲଗେଇଛି। ସେ ସେଥିରେ ଠିକ୍ଠାକ ଚାଲୁଛି ମୁଁ ମୁଁ ଆଉ ଦେଖିନି ୱାଇଫାଇ ବି ଅନ୍ କରିନଥିଲି ଏୟାର ଫାଇବର ଯଉ ଆସୁଛି।
ଆଛା।
ଆମ ଜିଓର ନେଟୱାର୍କ ଏପଟର ନାହିଁ ତ।
ଓ ହୋ।
ଆଉ କଣ?
ଆଉ କଣ କହୁଚ କୁହ।
ଆପଣ ଏଇ କପିଳ କପିଳାସ କେବେ ଅଛନ୍ତି ନା।
ହଁ ହଁ ଯାଇଛି କପିଳାସ ଯାଇଛି ଏଇ ତ ଏଇ ଯାଇଥିଲି କାର୍ତ୍ତିକ ମାସରେ ଯାଇଥିଲି ଧବଳେଶ୍ଵର ହେଇକି ଧବଳେଶ୍ଵର ପାଖରୁ ଯାଇ ଯାଇଥିଲି କପିଳାସ କପିଳାସ ହେଇକି ଘରୁକୁ ଆଇଲିି।
ହୁଁ ହୁଁ ଆମର ଏ ଯୋଉ ଅଛି ଗୋଟେ ଢେଙ୍କାନାଳରେ ଯୋଉଟ ଅଛି ଶପ୍ତଶଯ୍ୟା।
ନା ସାଡେ ମୁ ଯାାଇନି।
ଯାଇନାହାନ୍ତି। ସେଟା ଆମର ଢେଙ୍କାନାଳୁଠୁଁ ଗଲେ ମଇଷା ବାଟରୁ ସିଧା ଯିବାକୁ ପଡିବ।
ଯାଇନି କେବେ।
ଗୋଟେ ଭଲ ଜାଗାଟେ। ଶାନ୍ତି ଲାଗେ ସେ ଜାଗାଟା ତାପରେ ସେଟା ହଉଛି ପିକନିକ ପାଇଁ ଭଲ।
ଆଚ୍ଛା ଏ ଯୋଉ ଢେଙ୍କାନାଳରେ ଅଛି ଗୋଟେ କଣ ସତ୍ୟନାରାୟଣ ଇକୋ ରିସୋର୍ଟ ସେଟା ଯାଇଛନ୍ତି କିଛି ସେଠି କଣ ୱାଟର ପାର୍କ ଘରିକା
ହଁ ମୁଁ ଏବେ ତ ସେଟା ଖୋଲିଛି ମୁଁ ଯାଇନି।
ଆଚ୍ଛା।
ହୁଁ। ଏବେ ଘରେ କହୁଥିଲେ ଯିବା ପାଇଁ ମୁଁ କହିଲେ ଯିବି ତ ଦେଖିବାକୁ ଗାଁ ଆଡେ ଗଲେ ଯିବି ଆଉ। ମୁଁ ଆଉ ଯାଇନି।
ସେଟା ଘର ପାଖରୁ କେତେ ଦୂର କି?
ଢେଙ୍କାନାଳ ଆମର ସିରି କେତେ ତେପନ କିଲୋମିଟର।
ଆଚଛା ସେଇଟା ତେପନ କିଲୋମିଟର ଘର ପାଖରୁ ଆଛା।
ଆଜ୍ଞା।
ଏଇଟା ଯିବାର ଥିଲା ଆମେ ସେଇଟାକୁ କ୍ୟାନସଲ କରିଦେଇକି ପୁଣି ୱାଣ୍ଡରୱାର୍ଲ୍ଡ ପଳେଇଲୁ ୱାଣ୍ଡରୱାଲ୍ଡର ସର୍ଭିସ୍ ସେଟା ଆକଚୁଆଲି ଭଲ ସେଥିପାଇଁ ଟିକେ ୱାଣ୍ଡରୱାର୍ଲ୍ଡ ମତେ ଭଲ ଲାଗେ।
ତାପରେ ସେଠି ଭଲ ଅଧିକାଂଶ ଜିନିଷ ରହୁଛି। ଏଠି କଣ ନର୍ମାଲ ହିଁ।
ହୁଁ ଏଠି ନର୍ମାଲ ସ୍ଲାଇଡ୍ ଥିବ ଦି ତିନିଟା ଆଉ କଣ? ଏଠି ପାଣି ରହୁଛି ନା ପୁରୀର ପାଣି ଟା ସଫିସିଏଣ୍ଟ ହେଇଠି ମିଳିଯାଉଛି ଲୁଣି ପାଣି। ପାଣି ଟା ସେଇଥିପାଇଁ ସେଠି ଭଲ ଲାଗେ ସ୍ଲାଇଡ ଗୁଡ଼ାକ ଖେଳିବାକୁ। ବି ଭଲ ଲାଗେ।
ଆଜ୍ଞା।
ଆଉ ୱାଣ୍ଡଲା ରେ ଏତେ ଖାସ ନାଇଁ ୱାଣ୍ଡଲା ଯାଇ ଥିଲୁ ୱାଣ୍ଡଲା ରେ ଭିଉ ଜିରୋ ଆ ଭଲ ଲାଗିଲା ୱାଣ୍ଡଲା। ତାଙ୍କର ସର୍ଭିସ ନାହିଁ ହାଇ ଚାର୍ଜ ବହୁତ ଭଲ ଖରାପ ଭଲରେ ନାହିଁ।
ହାଲୋ।
ହୁଁ।
ଆଉ
ଆଉ ଆଜି କଣ ଆଜି ଆମିଷ ବାରି ଅଛି ଆଜି କଣ ଘରେ ଆମିଷ କଣ ହେଇଛି?
ଯାଇନି ଦେଖିବା ଗଲେ ଜଣା ପଡିବ। ଘର ଆଡେ ଯାଇନି ଜଣା ପଡିବ ଘରକୁ ଗଲେ ଆଜ୍ଞା।
ପାରା ଗୁଡ଼ା ଖାଇ ବସିଲା ପରେ ଜଣା
ହଁ ହଁ।
ହୁଁ ହୁଁ।
ଘର ଆଡେ ତ ଯାଇନି ଏବେ ମୁଁ ଅଛି ଏକର ଲାଏନ୍ ରେ।
ଆଛା।
ଗଲେ ଜଣା ପଡିବ ଆଉ।
ଘରକୁ କିଏ ଆଣନ୍ତି ସବୁ ଇଏ ପରି ପରିବା ପତ୍ର କିଏ ବାପା ଆଣନ୍ତି ବୋଧେ।
ବାପା ଆଣନ୍ତି। ଆଜ୍ଞା।
ଆଉ ତମ ବୟସ କେତେ ଏଇନା।
ବୟସ ଟୋଣ୍ଟି ଟୁ।
ଆଛା ଆହୁରି ଅଛି ବହୁତ ଲମ୍ବା ବୟସ ପଡିଛି।
ଲମ୍ୱା ବୟସ ପଳିଲେ ବି କଣ କରିବ ଆଉ। କ କର୍ମ ମୟ ଜୀବନରେ ତ ଏପଟ ହେପଟ ହେଇ ଯାଉଛି। ଦିନ ଯାକ।
ଆଚ୍ଛା।
କରିନା। ଜବ୍ ଫପ୍ କରିବା ପାଇଁ ଟ୍ରାଏ କରୁଛନ୍ତି ନା ନାଇଁ।
ନା କରୁଥିଲି ଝିଅ ବଡ ହେଲା ପରେ ଛାଡିଦେଲି।
ହୁଁ ହୁଁ ଝିଅ କୁ କେତେ ବର୍ଷ ହେଲାଣି କି?
ଛ ସାଲ ହେଲାଣି।
ହ ହ।
ହୁଁ।
ହଁ
ନା ଆଉ କଣ?
କୁଆଡେ ବି ଯିବାର ଅଛି ବୁଲାବୁଲି ପାଇଁ କଣ? ବୁଲାବୁଲି କରିବା ପାଇଁ କି କଣ ପ୍ଲାନିଂ ପାଇଁ କିଛି ନାଇଁ ତାହେଲେ?
ନା ନା ଏବେ ନାହିଁ। ଏଇନେ ବି ବର୍ଷା ଦିନ ଆସିବ ଆଉ ଏଇନା କିଛି ନାହିଁ।
ଝିଅ ସ୍କୁଲ ଫୁଲ ଚାଲିଥିବ ତାହେଲେ।
ହୁଁ ହୁଁ।
ସକାଳର ଝିଅ ସ୍କୁଲ ଯାଇ ସାରିଲାଣି ଆଜି ତ ସ୍କୁଲ୍ ସଣ୍ଡେ ଅଛି ବନ୍ଦ ଥିବ ତ, ହଁ।
ଆଚ୍ଛା ମୋତେ ଏଇ କଲ୍ଟା କାଟିକି ଆଉଥରେ ଗୋଟେ କଲ୍ କର। ହ୍ୟାଲୋ।
ଆଜ୍ଞା କରୁଚି, ଠିକ ଅଛି।
ହଁ ଏଟା କାଟିଦେଇକି ଆଉ ଗୋଟେ କର।
ଆଜ୍ଞା।